ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ କଣ କରଛ ଆଉ।
ବସିଛ ଦୋକାନରେ ଆଉ।
ଦୋକାନ ବସ୍ଛ ନା ଆମ ଜଣଙ୍କ ପାଖକୁ କରେ ତାଙ୍କର ତିରିଶ ଟା ହେଇଗଲା ଆଉ ମୋର ହେଇନଥିଲା କାଲି ମୁଁ ଯେମିତି କନି ବାବୁ ଆଉ ତମେ ଫୋନ କଲନି କହିଲେ ନା ମଉଛି ମୋର ତିରିଶଟା ହେଇଗଲା ନମ୍ବର ଦେଇଥିଲା ତମ ନମ୍ବର। ହେଲା ଏଇଠି ତାଙ୍କ ସହିତ କଥା ହବ ତା ମୁଁ ଏନ ହଉ ସେ ଭୁବନରୁ ସେ ଛୁଆଟି କରେ ଯାହା ହଉ କଥା ହେଲ ଆଉ ଜାଣିଲ ନା ଆଉ ଦୋକାନ ଅଛ।
ହପା
ହଁ। ଆଉ କଣ ଖାଇଥିଲ ସକାଳେ?
ଆମର ସେ ପଖାଳ ଭେଡି ଭଜା ବାଇ ମଜା ଖାଇକି ଆସିଥିଲି ଆଉ।
ହଁ ଆଉ ଗାଧୁଆଳକୁ ଦୋକାନରୁୁ ଯାଇକି ଘରେ ଖାଇବ।
ହଁ।
ଓହୋ ଆଉ ତୁମ ଘର ପଛରେ କି ଠାକୁର ଅଛନ୍ତି?
ହଁ ଆମ ପାଖରେ ତ ଆମର ହନୁମାନ ମନ୍ଦିର ଅଛି ଶୁିବ ମନ୍ଦିର ବି ଅଛି।
ହଁ ହଁ ଆମ ତ ଠାକୁ ଆମର ଏଠି ବିରଜା ଅଛନ୍ତି ଜାଣଲନା।
ହୁଁ ହୁଁ। ସେଠି ଆମର ତ କେ ଦୂର।
ଓହୋ ଆଉ ଘରେ ବାପା, ମା, ଭାଇ, ଭଉଣୀ ସବୁ। ଆଉ କଣ କହୁ। ମୁଁ କହିନି ଘ-ଘରେ ଆଉ ସବୁ କିଏ ଆସଚନ୍ତି?
ହଁ ସେଇ କଥା ମୁଁ ମୁଁ ଖାଇଯିବି
ହଁ ଅ ଆଉ ତମର କେତେଟା ହେଲାଣି? ଆଁ
ତିନଟା ହେଇଚି।
ତିନଟା ହେଇଚି ଆଉ ମୋରତ ର ମୋର ବି ସେମତି ହେଇଚି ପାଁ ଛଅଟା କନ୍ତର। ଆଉ ତୁମେ କଏଁ ତ ଆମେ ଆମର କଥା ହବା ସେ ଛୁଆଟିର ହେଇଗଲା ସେ ଭଲ ଛୁଆଟିଏ ଥିଲା କରେ ମୁଁ ତା ପାଖକୁ ହଁ ଆଉ ତୁମ ତ କ ଦିଅ ଆଉ ଦେଖିବା ଆମର ଦି ଜଣଙ୍କ ଭିତରେ କରିକି କରଦବା ଆଉ ଏ ଝିଅପିଲାଗୁଡାକ ଭାରି ବଦମାସ ଝିଅପିଲାଗୁଡାକ ମତେ ମେସେଜେ କରିବେ ମୁଁ ମୋର ଆଗେ କହିବେ ଆଣ୍ଟି କରୁଚୁ କରିସାଇଲା ପରେ ତାପରେ ମୁଁ ମୋର କଲାବେଳକୁ ସିଏ ଆଉ ଉଠେଇବେନ ମୋର କଟିଯିବ।
ହଁ ନ ଉଠେଇଲେ ତ ଅସୁବିଧା ନଉଠେଇଲେ କଟିଯିବ ସେଟା।
ଛୁଆ ଟିକି କହିନି ସିଏ ସେଇଠୁ କହିଲା ହଁ ଆଣ୍ଟି ସେଇଭଳିଆ ଜମା ଝିଅଙ୍କ ପାଖକୁ କରିବନେଇ। ଝିଅଉଡାକ ବଦମାସ। କହିନି ହୋଉ ଆଉ ଏଇଆ ଆମର ତ ହେଇ ସଖାଳେ ଖାଇଥିନୁ ଇଏ ଏଇ ଯୋଉ ଉପମା କରିକି ଖାଇଥିଲୁ ଏବେ ଭାତ ରାନ୍ଧିଚି ଆଉ ତରକାରୀ ଝୋଳ ତରକାରୀ ଶାଗ ଭଜା ବାଇଗଣ ଆଳୁ ବଢି ତାକୁ ଚକୁଡିକି ଖାଇମୁ ଆଉ ଆଉ ଘରେ ତ କେହି ଆମ ପୁଅ ତ ସିଆଡେ ରହୁଚି ଏଇଆ ସବୁ ଆଉ ଜାଣଲ ହଁ ଆଉ ତମେ ଗାଧ୍ୱାଏଳକୁ ଯାଇକି ଭାତ ଖାଇକି ଫେର ତିନିଟା କେତବେଳକୁ ଆସ ଦୋକାନ।
ମୁଁ ସେଇ ସାଢେ ଚାରଟା ବେଳକୁ ଆସେ।
ସାଢେ ଚାରଟା ବେଳକୁ ଆସ କି ଦୋକାନ କରିଚ?
ଏ ମେଡ଼ିସିନସ୍ ଟେ।
ମେଡ଼ିସିନ୍ ଷ୍ଟୋର୍ ଯାହା ଭଲ ହେଲା ଆଉ ମୋର ଗୋଟେ ପୁଅ ମିଳିଗଲା ମେଡିସିନ୍ ଷ୍ଟୋର ଆ ଭଲ ହେଇଚି ଆଉ ଓହୋ ସେଇ ପାଖରେ ବୋଧେ ମେଡିକାଲ ଅଛି କିଛି।
ହଁ ପାଖରେ ମେଡିକାଲ ବି ଅଛି ଗୋଟେ ଗମେଣ୍ଟର ନୂଆ ଖୋଲା ହେଇଚି ଏବେ। ତାପରେ ଆମ ଦୋକାନରେ ବି ଡକ ର ଆସଚନ୍ତି ଏବେ।
ଓହୋ।
ଏ ସକାଳେ ଟିକେ ଫାଙ୍କା ତ ସେ ଆଉ ଗୋଟେ ଲୁଜ୍ ରହୁଚୁ ରାତିରେ
ହଁ ଧରିହବନି ଯେତେବେଳେ ଫା ଫାଙ୍କା ଥିବ ମତେ ମେସେଜ କରିଦବ ମୁଁ ତ ଘରେ ରହୁଚି ଆଉ ମୁଁ ଖାଲି ଇ ଶୁକ୍ରବାର ଦିନ ଟିକେ ଯି ବାର ଅଛି ପୁର ଜିମି। ସେଇଦିନ ଟିକେ ବନ୍ଦ ଏବେ ଦେ ଯେତେବେଳେ ଫାଙ୍କା ହବ ଖାଲି ମେସେଜ କରିଦବ ମୁଁ ତ ଘରେ ରହୁଛି ନା ମୋ
ହୁଁ ସେମିତିରେ ବି ଜଣଙ୍କ ସହିତ ଛଅ ଥର କଥା ଥା ହେଇ
ହଁ ମୁଁ ଛ ଥର ହଁ ଛ ଥର କରିବ ଆଉ ମୁ ତାପରେ ଅଲଗା ଦେଖି କି ନି ଏ କରିବା ଆଉ ଆଉ ଏଇ ହଁ ଆଉ ମତେ ଟିକେ ଗୋଟେ ସେ ଦି ଦିଟା ଜୋଗାଡ କରିଦେବ ନା କଣ?
ହଁ ହଁ ଦେଖିିବା ଯଦି ଆମର ତ ଏମିତି ପିଲା କେହି ନାହାନ୍ତି ମୁଁ ସେ ଗ୍ରୁପରେ ମେସେଜ କରିଛି।
ଜାଣିଚନା ଠିକ୍ ପିଲା ମିଳୁନାହାନ୍ତି ଗୋଟେ ଅଧେ ଠିକ୍ ପିଲା ମିଳୁଛନ୍ତି ଆଉ ଏଇ ଯୋଉ ଝିଅ ପିଲା ଗୁଡା ରହିଯାଉଛନ୍ତି ସିଏ ଭାବୁଛନ୍ତି ଆମେ ଖାଲି ବଡ ଲୋକ ହେଇଯାଉ ଏତେ ଠ କହୁଚ ମୋର ଦିଟା ବା କଟିଗଲା। ଆଉ ଫୋନ କରିକି କହି ହଁ ତା କିନ୍ତୁ ସେମାନେ ଆ କେ ହେଇଗଲେ କଥା। ଆଜି ଆଜି ସେଝିଅଟା ଫେର୍ ମେସ୍ କହିଛି ଆଣ୍ଟି ଫାଙ୍କା ଅଛ ନା ମୁଁ କହିନି ଆଉ। ମୋ ଦିଟାଙ୍କ କାଟି ଇଲ ମୁଁ ଆଉ କରିମି ମୋର ଫାଙ୍କ ଥାଏ। ତୁ ମୋର ନହବ ନାହିଁ ମୁଁ ଆଉ ସେ ଅଡୁଆରେ ପଶିବିନି ଛୁଆଟି ମତେ କାଲି କହିଥିଲା କହିଲା ସେ ଭଲ ଛୁଆଟି ତାର ହେଇଗଲା କହିଲା ମୁଁ ଦଉଛି ଆଉ ଯେତେବେଳେ ଫାଙ୍କା ହବ କରିବା ଆମେ ଆଜି ଏଇ ଆଜି କାଲି ଭିତରେ ଛ ଛ ଛଅଟା ଲେଖା କରଦବା ଜାଲ ନା।
ହଁ ହଁ ମୋର କାଲି ତ ମୋର ସେ ଦୋକାନ
ତମେ ଫାଁ ହଉ ହଉ ସେ ଆଜି ଆଜି କରିଦେଲେ ବି ଯେତ୍
ହଁ ଏବେ ହେଲା ମୁଁ ଅଛି ଫାଙ୍କା ଭାଇ ଆସିବେ ବେଶ୍। ସାଢେ ବାରଟା ହେଲା ଭାଇ ଆସିବେ। ଭାଇ ଆସିଲେ ମୁଁ ରଖ୍ ଖିଦେଲି ତାପରେ ଘରକୁ ଗଲେ ଖାଇକି ତା
ହଁ ହଁ ମତେ ଶୁଣ ଆଗେ ମୁଁ ଜାଣିି ପାରେନା ଏତେ ମେସେଜ ଫେସେଜ ଦେଖେନା ଜାଲନା ଆଉ ପୁରା ଡାଇରେକ୍ଟ ଫୋନ କରିଦବ ଏଥିରୁ ଫୋନରୁ କଦେଇକି କହିବ ଆ ଟି ଏବେ ଖୋଲ କଥାହବା। କାହିଁକିନା ମୁଁତିଲ ପଟେ ମୁଁ ଏତେ ଫୋନ ଆଉ ଏକୁ କାଡେ ସେଆପ କାଡେ ଏତେ କଥା ଆଉ ବୁଝିପାରେନି। ଆମ ଝିଅ ଅଛି। ଆଝିଅ ପଢୁଛି ତ ସେ ପଢୁଥିବ ସିଏ ତାର। ଓ ମୁଁ ତାକୁ କହିଥିଲିନି ସେିଏ କାଲି ଦେଖିକି କହିଲା ଆଜି ବି ସେଇଆକୁ କହିଲି ମୁଁ କହିଲି କରିନି ସ ମେସେଜ ଦେଖିଦବ ମୁଁ ଜାଣିପାରେ ନା ମୁଁ ତୁମେ କହିଦେଲେ ମୁଁ ତାକୁ କହିହିଲି ସେ ସେ ଆପ୍ ଟା ଖୋଲି ଦେଇକି କହିବ ହଁ କର ବୁଝିଲା ହଁ ଆଉ ତାହେଲେ ସାଢେ ବାରଟା ବେଳକୁ ବଡ ଭାଇ ଆସିବେ
ହଁ।
ହଁ ବଡ ଭାଇ ଆସିଲଥିଲେ ତାପରେ ତମେ ଗଲେ ତମର ଯେତେବେଳେ ଫାଙ୍କା ହବ। ମତେ କହିଦବ ଏ ଏବେ ୟା ତା ପରେ ବି ଗୋଟେ କଥା ହେଇଯିବ କାହିଁକି ନା ତମ ମନ ମୁଁ ଆଗେ କରିଦେଇଛି ତ ତମେ କରିଛ ନା ମୁଁ କହିଥିଲି ମୁଁ
ଆପଣ ଆପଣ କରୁଛନ୍ତି।
ଆଲୋ ବାପା ମତେ ଆପଣ କାହିଁ କୁହୁ ତୁମ ତୋ ମା ଭଳିଆମଁ ବଡ ହେନି କଣ ହେଲା ମୁଁ ଆଉ ଥରେ କରିଦେବି ତାପରେ ତମେ ରଖିବ ଫେର ଫାଙ୍କା ହେଲେ ତମେ ସେପଟରୁ କର କି ମୁଁ କରେ ଜଲ ହଁ। ଟ କରିଦେଇକି ରଖିବା ଆଉ। ଆଉ ତା ତମର ସିଆଡେ ଆଜି ବର୍ଷା ହଉଚ
ନା ଇାଡେ ତ ଉଠେଇକି ରଖିଛି ଦି ତିନି ଦିନ ହେଲାଣି ବର୍ଷା ଆଉ
ନା ଆମର କାଲି ଜୋର ହଉଛି। ଲ ଚାଲିଲ ନା କାଲି ଜୋର ହେଥିଲା। କିନ୍ତୁ ବର୍ଷା ଉଠେଇଛି ଖାଲି ସେମିତିଆଉ ଭଲ ପାଗ କରଛିି।
ହଁ ଭଲ ପାଗ ଅଛି କିନ୍ତୁ ଏବେ ବର୍ଷା ହଉନି କାଲି ହେଇଥିଲା। ଝପେ ଝିପି ହେଇଥିଲା ଅଳ୍ପ ହେଇଥିଲା ଆଉ
ହୁଁ ହଁ ଆମ ସେମିତି ହେଇଥିଲା ଆଉ ଆଜି ଟିକେ ପଦ ନରମ ଅଛି ଆଉ କ ସେଦିନ ବା ମୁଁ ସେଇ ଯୋଉ ପୁଅ ସାଙ୍ଗରେ କଥା ହଉଥିନି। ଯିଏ ନବ ଦେଲା ତା ସାଙ୍ଗରେ କଥା ହ ଆମର ଦାଣ୍ଡ ନରେ ପଡ଼ିଛି ଘର ଅଛ ତ ବଟା ବଳେ ଆଉ କେମିତି ସେ ଜାଣେ ମୋ ଗୋଡ ତାର ଛିଣ୍ଡି ଯାଇ ରକ୍ତ ବାହାରିଲାଣି ମୁଁ ଜାଣି ପାରୁନି ଘରକୁ ଆସିକି ଦେଖିଲି ମୁଁ ବି ଆଉ କାଟୁନି ମୁଁ କହିଲି ନା ଲ ଥରେ ଫୋନ କରିଦେଲି ତାର ହେଇଗଲା ଫେର ସଏ ଲଗେଇଲା ମୁଁ କହିଲି ବାବା ତୋର ହେଇଗଲା ନା କହିଲା ହଁ ନା ମୁଁ କହିଲି କଟିଗଲା ନା କଣ କହିଲ ନା ମାଉଛି ବାର ବାର ମିନିଟ୍ ହେଲେ ଆପେ କଟିଯାଏ ମୁଁ ଫେର ଫଥର ଫେର ଫଥର କଲା ମୁଁଛୁଆ ଦିଅ ମୋ ପୁଅ ଭଳିଆ
ହଁ।
ତମ ଗୋଡ ଟା କଣ ହେଲା ତ ତା ଦିଟା ହେଇଗଲା ମୁଁ କହିଲି ହଉ ହେଲା କଣ ହେଲା ଗୋଡ କଥା ବୁଝିଲା ଦେଖିଲା ଆଉ ଗୋଡ ରକ୍ତ ବାହାରିଲା ମୁଁ କହିଲି ସେଠ ଟିକେ ଘାସ ଫାସ ହେଇକି ଆମ ଏଠି ଜଣଙ୍କୁ ସାପ କାମୁଡିଥିଲା। ଓ ପଦ୍ଶ ବର୍ଷର ପୁଅଏ ବ୍ରାହ୍ମଣର ପୁଅ ଟଏ ମରିଗଲା ସେଇ ନେଇ ମୋ ପୁତୁରା ଫୁତୁରା ଯେତେ ଫୋନ କଲେ ମୁଁ ଆଉ କାଟୁନ ମୁଁ କହୁଛି ସିଏ ତାହେଲେ ଝିଅ ପାଖକୁ ଫୋନ କରିକି ମମି କୁଆଡେ ଗପୁଛି କି ମୋ ତେଡୁଶୀ ର ପୁଅ ହେତା ସିଏ ରେଲରେ ଆର୍ମି ରେ ସବୁ ରହିଛନ୍ତି ଆର୍ମିରେ ଲଣ୍ଡନି। ରେଲୱେରେ ଯେଏ କିଏ ରହିଛି। କୁ ରେ ସେମାନେ ଫୋନ କଲେ ଶୁଣିକି ମୁତେ କୁଆଡେ ଗପୁଛି ଯେ। ହଉଛି ଦେଖିଲା ବେଳକୁ ଆମେ ଫୋ କଲା ବେଳକୁ ବି ଦେଖଉଛୁ। ମୁଁ ଝିଅ ଆଉ ଡରେ କହୁନି। ଥ କହୁଛି ନାଁ ସେ ବ ଅଯାପ କଣ କର। ଖାଉ କହିଲେ ଭିଡିଓ କରିକି ଦେଖାନ୍ତତା ଗୋଡ କଣ ହେଇଛି ସବୁ ଦେଖିଲେ ମୁଁ କାଟୁନି ମୁଁ କାହିଁ କାଟୁନି କହିଲ ମୁଁ କି ଲୋ ମା ଲ ମୋ ଛୁଆ ଟା ଫୋନ କରିଚ ତାର ବେକାର ହେଇଯିବ ଗୋଟେ। ହଁ ମ ଗୋଡ ଏତେ ଏଥିରେ ବି ମୁଁ କାଟି ନେମି ନା। ଭଲ।
ହ ଏଇଟ ଏବେ ମୋ ଭାଇ କଲ୍ କରିୁଥିଲା ମୁଁ ଉଠେଇଲିନି ପରେ କଲ
ହଁ ତମେ ଦଶଟା ମିନିଟ ଦେଖିଲେ ସେ ଗୋଟେ ମୁ ଜାଣିପାରିିନି କାଟିଦବ ଜାଲ ନା।
ନା ନା ତମେ ଯିଏ କଲ କରିଥିବ ସିଏ କାଟିବା ଦରକାର।
ତାଙ୍କ ପମି ତମେ ଉଠେଇବ ତମର ଗୋଟେ ହବ ଜଣିଲ ନା।
ନା ସେଟା ମୁ
ହଁ ସେଇ ବା ତୁମେ କ ଆିବା। କାଟିଲା ମାତ୍ରକ କରିବ ଆଉ ବୁଝିିଲ ନା ମୁଁ ଫାଙ୍କା ଅଛି କରିବ ଆଉ। ତାପରେ ଗୋଟେ ହେଇସାଇନି ମତେ ଯାଇକି ଶାନ୍ତି ଲାଗିବ ତମର ହେଇସାଇନି। ଆଉ ଏଇଆ ସବୁ ଆଉ। କଣ କରିବି ହ ଦି ଭାଇ।
ହୁଁ।
ହଁ ହଉ ଟାଇମ ହେଇଗଲେ କା ଆଉ ଭଉଣୀ ଅଛନ୍ତି।
ଭଉଣୀ ହଁ ଭଉଣୀ ଅ। ସାଙ୍ଗ।
ଭଉଣୀ ବାହା ହେଇଯାଇଥାେ।
ନା ସାନପ ସେ ପଢୁଛି ଏବେ।
ସେ ପଢୁଛି ଆଉ ଇଏ ଭାଇ ବା ହେଇନାହାନ୍ତି।
ମୋ ଭାଇ ମୁଁ ହେଲା ବଡ। ଆଉ ମୁଁ ଯାହା ଦୁ ଦୋକାନ ରେ ଯାହା ରହିଛି ସିଏ ହେବେ ଭାଇ ହିସାବରେ ଜଣେ ଆଉ।
ଓହୋ ତୁମେ ବଡ ପୁଅ ଦି
ହ ଦି ଭାଇ ମୁଁ ଭାଇ ମୋର ସାନ ଭାଇ ସିଏ ବି ପଢୁଛି।
ସିଏବି କେରିବେ ହଉ ହଁ ଭଲ ହେଇଛି ଆଉ ଆମର ଏଇ ଝିଅ ଟା କୁ କହିନି କରିବା ନାଇଁ ସେ ଖୋଲିଛି ସିଏ କିନ୍ତୁ କରିପାରୁନି ସିଏ ତ କରୁନି ମୋଟେ ତାକୁ ବି ସେମିତିଆ ଠକେଇ ଦଉଛନ୍ତି ଝିଅ ଗୁଡାକ ସିଏ ସେଇ
ହଁ ସେ ହଁ ମୁଁ ସେଥିପାଇଁ ଝିଅ ପିଲାଙ୍କ ସ କଥାହବୁନି ଯୋଉ ଅଛିଆମ ପୁଅ ପିଲା କେତେଟା ଅଛନ୍ତି ଏବେ
ହଁ କଣ କଣ କହିଲା ଏଇ ହଁ କାଟି କର କର ଏପଟ କାଟିଦେ ।